ହ୍ୟାଲୋ।
ହୁଁ କୁହ?
ହ୍ୟାଲୋ ମୁଁ କହିଲି ବର୍ଷା ହଉଚି ନା ଛାଡିଛି ବ ର୍ଷା ହଉଛି ନା?
ବର୍ଷା କୁହନା କୁହନା ବର୍ଷା କଥା।
ଏଇ ସନ୍ଧ୍ୟାବେଳେ ଘଣ୍ଟେ ଖଣ୍ଡେ ଛାଡ଼ିଥିଲା ପୁଣି ହେଲାଣି ସନ୍ଧ୍ୟାବେଳେ ଘଣ୍ଟେ ଖଣ୍ଡ ଛାଡ଼ିଥିଲା ଫେରେ
ହଁ ବା ଟିକେ ଛାଡିଛି ବେଶୀ ସମୟ ବି ନୁହେଁ ଅଳ୍ପ ସମୟ ଛାଡିଥିଲା ପୁଣି ଯୋଉଆକୁ ସେଇଆ ହଁ ବା।
ହୁଁ।
ଆମର ତ ଏଟା ନଈଟା ପାଖ ନା ନଈ ଆମର ଟିକେ ଅଧିକ ପାଣି ଆସିଲାଣି ବା କାଲି ଦାଦା ହେରୀକା ଯାଇଥିଲେ ଯେ କହିଲେ ଶନି ମଣ୍ଡପ କତିକି ଦେଇ ପାଣି ପଳେଇ ଆଇଲାଣି।
ଘର। ଏଇ ।
ହଁ। ହଁ ତା । ହଁ ତାଙ୍କର ନଈଟା ସେ ପାଖରେ ନାହିଁ କି ହୁଁ।
ସେପଟେ ରେ ମା
ସେ ଦାଦା ଆସେ ହଁ ହଁ।
ଅଁ।
ଦାଦା କହୁଥିଲେ ଆସିବେ।
ହଁ ।
କଣ କରିବୁ ହୁଁ।
ହଁ ପା ବର୍ଷା ହଉଚି। ବର୍ଷା ହଉଚି ପା ଯୋରିଆ। ଖାଇବୁ ଖାଇଲଣି ନା ଖାଇନା?
ନାଇଁ ଖାଇନୁ। ଖାଇବୁ ସାଢେ ନଅ ଟା ବେଳ କୁ ଆଉ।
ହୁଁ।
ତମର ରୋଷେଇ ସଇଲାଣି।
ନା ଆଜି ପିଠା କରିଥିଲି।
ମନା କରୁଥିଲ ବା କରିବନି ବୋଲି ଆଜି?
ନା ସେ ପୁତୁରା ଟା ମେଡିକାଲ ରେ ଅଛି, ତାପାଇଁ ଟିକେ ପିଠା କରିକି ଦେବି।
ହୁଁ।
ସକାଳୁ କହିଚି ମାମା ମୋ ପାଇଁ ଚକୁଳି ପିଠା କରିକି ଦବ। ଆଉ ଘରେ କରିଦିଅ ଖାଇଦେବା ପିଠାଥିରେ ଏରା କିଏ କରୁଚି ଆଉ କଣ।।
ପିଠା ଆଉ କଣ କରିଚ?
ପିଠା କ୍ଷୀର।
ଆଉ କ୍ଷୀରଟା ବି ଭଲ ଲାଗେ ପିଠା ସାଙ୍ଗରେ।
ହଁ ଆ ପୁଅ ବି ।
ନାଇଁ କ୍ଷୀର ସାଙ୍ଗରେ ପିଠା ଟା ଭଲ ଲାଗେନି କି ଭଲ ଲାଗେ।
ହୁଁ। ପୁଅ କ୍ଷୀର ନହେଲେ ଅମୂଲ୍ ଯାହା ଦେଲେ ଖାଇ
କେତେଟା ଗାଈ ରଖିଚ କି?
ମୁଁ ଗାଇ ରଖିନି କିଣା କ୍ଷୀର।
ହୁଁ ହୁଁ। ହଁ ତମେ କହୁଥିଲ ଗାଇ ରଖିନ। ହୁଁ। କ୍ଷୀର ସବୁ ଦିନି କିିଣିକି ଆଣୁଚ?
ଜଣେ ଦେଇ ଯାଉଛନ୍ତି ଘରେ ଭଲ କ୍ଷୀର।
ହୁଁ ହଁ। ଆଜି ଆଜି କାଲି କଣ କହିଲେ ପାଣି ମିଶେଇକି ଦେଇ ଦଉଛନ୍ତି।
ନା ନା ମୁଁ ଘିଅ । ଅଧ ଲିଟର କ୍ଷୀର ସେ ଦଉଛନ୍ତି। ମଝିରେ ମଝିରେ ଆମ ଘରୁ ଅଧ ଅଧ ଲିଟର ଦଉଛନ୍ତି ମୁଁ ଘିଅ କରିଦଉଚି ପା।
ଆଉ ବଢିଆ ଚାଲାକ ଅଛ ସବୁଥିରେ ଆଉ।
ମୁଁ କରିଦିଏ। ଆଗୁରୁ ଥରେ ପୁଅ ଯେତେବେଳେ ଛୋଟ ହେଇଥିଲା କିଣୁଥିଲି ଦି ଲିଟର ଖଣ୍ଡେ ଘିଅ କରିଥିଲି। ଆଉ ଏବେ ଆହୁରି ମଝିରେ କ୍ଷୀର ବନ୍ଦ କରିଦେଲି ଇ ଏଇନା ପୁଣି କଲିନି ଅଧ ଲିଟରେ ଉପରେ ଖିର ନା ଘିଅ।
ଆମର ସେମତି କ୍ଷୀର ବେଲେ ବେଲେ ସବୁଦିନ ଧଉଚନ୍ତି ବାପା ସଖାଳେ। କେହି ପିଉନାହାନ୍ତି କେବଳ ଯାହା ସକାଳୁ ସନ୍ଧ୍ୟାବେଳେ ଟିକେ ଚାହା ହଉଚି ଆଉ ମୋ ସାନ ନନନ୍ଦ ତ ଏଇ ଗାଁରେ ବାହା ହେଇଚନ୍ତି। ତାଙ୍କ ପୁଅ ଖାଉଛି ବୋଲି ତା ପାଇଁ ଟିଫିନ ଟିଫିନ ଦିଆହଉଛି ଛୋଟ ଟିଫିନ ରେ।
ନା ନା ।
ଏଇ ଗାଁ ରେ ବାହା ହେଇଚନ୍ତି। ହୁଁ। ଇଏ ସବୁବେଳେ ପିଅନ୍ତି ଆଗରୁ କ୍ଷୀର ଏବେ ଦେଲାବେଳକୁ ଆଉ ହୁଁ ଏଇ ବେଲେ ଦି ବେଲା ଉଠେଇଦେବେ। ଆମେ ପିଲାବେଳୁ ଅଭ୍ୟାସ ଅଛି ତାଙ୍କ ବୋଉ ହଁ ପିଲା ବେଳୁ ଅଭ୍ୟାସ ତାଙ୍କ ତାଙ୍କ ବୋଉ ତାଙ୍କ ଦିଅନ୍ତି।
ମତେ ଭଲ ଲଗେ ମୋ ପୁଅ ବି ଭଲପାଏ ତା ବାପା ବି ଭଲପାଆନ୍ତି।
କ୍ଷୀର ଟା କଣ ଖରାପ ଜିନଷ କି ଭଲ ମୁଁ ଏଇ ଝିଅ ପାଇଁ ଖାଉନି। ଝିଅ କ୍ଷୀର ପିଇଲେ ଯଉନ ବାଇୁ ଦୋଶ ହବ ଝଡା ହବ।
ହୁଁ।
କ୍ଷୀର ହଉଛି ପିଠାରେ ରୁଟି ରେ ଭଲ ଲାଗେନି ଖାଇବା ପାଇଁ ଭଲ ଲାଗେ ପା।
ହୁଁ। ଏ ପୁଅ କଲେଜ ପଳେଇଥିଲେ ଆମେ ରୁଟି କ୍ଷୀର ଖାଇଦବୁ ବହୁତ୍ ସମୟ ରାତିରେ।
ହୁଁ।
ଦି ଜଣ ମଣିଷ ରୁଟି ତି ଚାରି ଛଅଟା କରିଦବୁ କ୍ଷୀର ଥିର ଖାଇଦବୁ ସଇଲା।
ହଁ ଆଉ ତରକାରୀ କରୁଚି ଦି ତିନି ଜଣ ମଣିଷ ହେଇଥିବ ସୁବିଧା ହେରା ଅଧିକ ଲୋକ ମାନେ ସମସ୍ତ ଙ୍କ ପାଇଁ ରାନ୍ଧି ବା ଦେଲେ ଭା
ଦି ଜଣ ମଣିଷ ଆମର।
ୟାଙ୍କୁ ବି ଯାହା ଦେଇଦେଲେ ୟାଙ୍କର କିଛି କମ୍ପ୍ଲେନ ନାଇଁ।
ହୁଁ।
ମୁଁ ଏଇଠି ବହୁତ ଖୋଡିଆ ହେଇଗଲିିନି ଘରେ ବୋହୁତ କାମ କରିଦିଏ।
ଏବେ ଖୋଡିଆ କରିଦଉଚନ୍ତି ଆଉ ନାଇ କି? ହଁ।
ଆଉ
ତମର ତାନେ ଇନଭର୍ଟର ଲାଗିଚି।
ଇନଭର୍ଟର ଲାଗିଚିନା ଏଇ ଅଟା ମେସିନ ଟା ଚାଲିବ ନା? ଆଉ
ଜା ହୋଉ ଇନଭର୍ଟର ଲଗେଇଚ ଖରା ଦିନ ପାଇଁ ଭଲ ଲାଇନ ଫାଇନ୍ କଟିଲେ ତ ହଇରାଣ ହବନି।
ଶୋଇପାରିଲୁନୁ ପୁଅଟା ହଇରାଣ ହେଲା।
ଆଉ
କିନ୍ତୁ କଣ ଆଉ
ସେ ପେଷଉଛନ୍ତି ନା କଣ ଅଟା?
ଏଇ ବେସନ ପେଷା ହେଉଛି।
ବେସନ ପେଷଉଛ?
ହଁ ବୁଟ ବୁଟ ନା ବୁଟ ନା ମଟର ଫାଳରେ ବେସନ ପେଷା ହଉଛି।
ହୁଁ।
ନହେଲେ ପେଷା ହେଇଥିବ ପଚାରିବୁ ଦି ତିନି ମାସ ରଖି ଦେଇଥିବେ ଆସିକି ନେବେ। ଦୋକାନି ଧରି ଦେଇଛୁ?
ହୁଁ।
ଚାରି ପାଞ୍ଚଟା ଦୋକାନ ଧରି‌ଦେଇଛୁ, ଦେଇ ଦେଉଛୁ। ଆଉ ତମ ଗାଁ ସେ ମନ୍ଦିରରେ ପା ଏବେ ଶୀତଳ ଷଷ୍ଠୀ ଶିବ ବା ବାହାର ହଉଥିଲା।
ହୁଁ ହୁଁ।
ମନ୍ଦିରଟା ଭଲ ହେଇଛି ଆଁ?
ହଁ ଭଲ କରିଛନ୍ତି ମନ୍ଦିରଟା।
ବହୁତ ଦିନଠୁ ପଡି ପଡି ସେ ମନ୍ଦିର ଏବେ-ଏ-ଏ କଂପ୍ଲିଟ୍ ହେଲାଣି ଦି ବର୍ଷ ହେଲା। ବହୁତ ଦିନଠୁ ଆମର ଛୋଟବେଳଠୁ ସେ ମନ୍ଦିର ଆରମ୍ଭ ହେଲାଣି।
ଆମ ଗାଁଆରେ ବି ସେମିତି ହେଇନଥିଲା ଏଇ କେତେ ବର୍ଷ ପଡି-ପଡି-ପଡି-ପଡି ଆମେ ତ ବିଶ୍ଵାସ ବି କରୁ ନଥିଲୁ କି ହଁ ହଁ ମନ୍ଦିରଟା କରିବେ ବୋଲି ଯାହାହେଉ ଫାଇନାଲି କଲେ।
ଉଁ ସେ ମନ୍ଦିରଟା ଆମେ ଛୋଟ ବେଳଠୁ ଜାଣୁଛୁ ସେ ମନ୍ଦିରଟା ଖଣ୍ଡିଆ ହେଇ ପଡିଛି।
ହୁଁ। ତ ସମସ୍ତେ ମିଶି ମୁଶାକି କଲେ ହବ ନା ଖାଲି ହବ କଉନ?
ହୁଁ।
ଆମେ ତ ମନ ଦବା ଗାଁଆର ଗୋଟେ କିଛି ଉନ୍ନତି କରିବା ପାଇଁ, ହବନି ନା? ଗାଁଆର କେହି ମନ ଦେବେନି ତ ଖାଲି ରାଜନୀତିରେ ପଶିଲେ କଂଗ୍ରେସ ବିଜେଡି ଜନତା ହେଲେ ସେ କଣ କରିବେ ହିଁ ହିଁ।
ମେନ୍ ତମ ଗାଁରେ ଏଇନା ତ ସବୁ ଏକାଠି ଚଳୁଛନ୍ତି ଆଉ କଣ।
ଚଳିନେ ମନରେ ସବୁ ଅଲଗା ଭାବନା ଅଛି ନା ଯେତେ ଉପର ଉପର ମିଶିଲେବି।
ହୁଁ।
ହୁଁ। ଛାଡ଼ ସେ କଥା ଆଉ କଣ କୁହ।
ଆଉ କଣ। ବର୍ଷା କେମିତି ହଉଛି ଛୁଆ, ଛୁଆ ଘର ଛୋଟ ଛୁଆ ଘର ହଇରାଣ ହଉଥିବ?
ହଉଚୁତ ଆଉ କଣ କରିବୁ?
ଛୋଟ ଛୁଆ
ବର୍ଷାରେ ଖାଲି ସେପଟକୁ ଯିବୁ ରୋଷେଇ କରତେ ଆମର ସେପଟ ଘର ଅଛି ଛାତ ଘର ଆମେ ଶୋଉ ସେପଟ ଆଜବେଷ୍ଟ ଘରେ ରୋଷେଇ। ଯେତେବେଳେ ଯିବୁ ତାକୁ ପୁଣି ହେପଟକୁ ନେ, ବର୍ଷା ପକଉଥିବ ତୋରଠି ମୁଣ୍ଡେଇକି ନେଲା ବେଳକୁ ତାକୁ ଟେକି ଟେକି ନେଇ ଚାଲେ।
ହଁ ଦେଖିକି ଟିକେ ଦେଖିକି କରୁଥିବ।
ଆ ସେପଟେ କାମ କରିବୁ ସେପଟେ ତାରଟା ଶୋଉନି ନା ଏଟା ଚେଉଁଛି ଖେଳୁଛି ପେଟେଇ ପଡୁଛି ତ। କାଉଁ କାଉଁ ହେଇ ଚିରାଡୁଛି। ପୁଣିରୁ ଅଧାରୁ କାମ ଛାଡ଼ି ଆସିବୁ ସେଥିପାଇଁ ମୁଁ ଏକ ଥରେ ନେଇଯାଏ ତାକୁ।
ଆଉ କଣ କରିବ ଛୋଟ ଛୁଆ ଆଉ।
ହୁଁ।
ଛୋଟ ଛୁଆ ଥିଲେ ସେ ଅସୁବିଧା ହବ ଆଉ କଣ କରିବା।
ତ ସବୁ କପଡ଼ା ମପଡ଼ା ଉରା ଘରେ ପକେଇ ଦେଇକି ଫ୍ୟାନ ଦେଇ ଦେଇଛି।
ହୁଁ।
ହୁଁ। ଆଉ ବାଧ୍ୟହେଇକି ପୁଣି ଏର ଏତେ କିଏରେ ଧୋଇବ ସଫା କରିବ ପୁଣି ଆଯି ହଗିଶୁ ପିନ୍ଧେଇ ଦେଇଛି ତାକୁ।
ଏଇ ପାଗକୁ ସେଇୟା ସୁବିଧା ଆଉ।
ଉଁ ହୁଁ।
ଏଇ ପାଗକୁ ହଗସି ଟା ସୁବିଧା।
ହଁ ବା ଏମିତିରେ ବି ସିଏ ବି ମାନେ ଓଦା ହେଇଯାଉଛି ଆମେ ଜାଣିପାରୁନୁ କେତେବେଳେ ପରିସ୍ରା ଟା କରିଦେଲା। ସେ ଥିରେ ଓଦାରେ ରହିଗଲା ତାକୁ ପୁରା ଥଣ୍ଡା ହେଇଯାଉଛି। ହୁଁ ସେଇଥିପାଇଁ ଏ ମୋର ଏଇଟା ପିନ୍ଧେଇ ଦିଏ।
ପୁଅ ପାଇଁ ମୁଁ ବହୁତ ହଇରାଣ ହେଇଛି ଆ ଛୋ ଛୋଟ ଛୁଆ ସେଇଟା ଜଗିବା ସିଜିନ ଚେଞ୍ଜ ଏ ବର୍ଷା ପାଗକୁ
ହଁ ତାର ଆଉ କିଛି ନାଇଁ କେବଳ ଥଣ୍ଡା ଟା ତା ଟିକେ ରହୁଛି ନ ହେଲା ଆ
ଆମ ପୁଅର ପରା ସେଇଟା ଅସୁବିଧା ଥିଲା। ଆମ ପୁଅ ର ଏଇ ପାଗରେ ପଦା କୁ ବାହାର କରିବା ମାନେ ବାରଣ୍ଡା ଆଉ ଥଣ୍ଡା। ତାର ଯୋଉଟା ବାଳ ଶ୍ୱାସ ନଥିଲା ନା ବାଳ ଶ୍ୱାସ ଥିଲା।
ହୁଁ।
ଆଉ ମୁଁ ସେଇଥି ପାଇଁ ତାକୁ ଉ କୁଆଡ଼େ ପଦାକୁ ବାହାର କରେନି।
ଭାବୁଥିଲି ସନ୍ଧ୍ୟାବେଳେ କରିବି ବୋଲି କଲ। ଆଉ କରିହେଲା
ମୁଁ ଫାଙ୍କା ଥିଲି ତାପରେ ଏବେ ଚିକିତ୍ସା କଥା ହେଇକି କହିଲେ ଆଉ ଟିକେ ଦେଇ କଥା ହେଇଯା।
ଉଁ ହୁଁ। ଆଉ ବରେ ବୋଲି କହିକିନା କରିପାରିଲି ଏପଟେ ସେପଟ ହେଲି ସେ ଘରେ ଏ ଘର ହେଲି ଆଉ। କରିହଲାନି ମ ଥାଉ ପରେ କରିବି ଆଉ।
ପାଟି ଶୁଭୁନି କାଲି ଶୁଭୁଥିଲା ଆଜି ଶୁଭୁନି।
ହୁଁ।
ନା ରଖ ଆ ଆଉ
ତମର କେତେବେଳେ ଖାଇବ କେତେଳେ?
ଆମର ଏଇ ପିଠା କରୁଛୁ ପିଠା ହେଲା ପରେ ଖାଇବେ ଆଉ।
ସମସ୍ତେ ତ ଘରେ ଥିବ ବର୍ଷା ହଉଛି।
ହଁ ଇଏ କ ଇଏ ବି ଯାଣିଥିଲି ସନ୍ଧ୍ୟାବେଳେ ଖରାଦିନେ ଏଇ ଛତା ନେଇଯା। ଛତା ଟା ନେଇଯା। ଇଏ ପ୍ରାୟ ସଧ୍ୟାବେଳେ କୁଆଡେ ଜାଆନ୍ତିନି ଖରାଦିନ ଟିକେ ଉଁ ବସା ଉଠା କରନ୍ତି ନହେଲେ ବି ସନ୍ଧ୍ୟାବେଳେ ଘରେ ଥାନ୍ତି।
ହୁଁ।
ଘରେ ଥାନ୍ତି ଟିଭି ଟା ଆଠ ଦିନ ହେଲା ଖରାପ ବୋଲି। କୁଆଡେ ପଳଉଥିଲେ ଆଉ ବର୍ଷା ହେଲେ କୁଆଡେ ଯିବେ।
ହଁ।
ଆଉ ପୁଅ ବି ତାର ଦାଣ୍ଡ ଦେଖିନି। ପୁଅ ମ ଖୁଡି ଶାଶୁ ହର ଆମ ଘର।
ହୁଁ।
ଆଉ ଜଣେ ମୋ ଯାଆ ଘର ଏ ଏଇ ତିନିଟା ଜାଗା ସେ ବୁଲିବ ଖାଲି।
ହୁଁ।
ମୋ ଖୁଡିଶାଶୁ ସେଇ ଗାଁ ଝିଅ
ହୁଁ।
ହୁଁ। ଜେନାଘର ଝିଅ।
ହଁ। ଥିବେ ମୁଁ ଆ ନ ଏବେ ତ ନୂଆ ନୂଆ ହଁ ଆସିଛି ବର୍ଷ। ମୁଁ ବର୍ଷେ ହବ ଆସଛି ମୁଁ କେନ୍ତି ଜାଣିବି ଏତେ କଥା।
ନାଁ ନା ସେଇ ଦରା ବା ଜେନାଘର ଯିବ ଗୋଟେ ଘର ବା ଜେନାଘର ତାଙ୍କର ଝିଅ।
ହୁଁ ହୁଁ।
ଦର ପଡିଛି ଡିଲର ଚାଉଳ ଦଉନାହାନ୍ତି ତାଙ୍କ ଭଉଣୀ।
ଓ ହୋ।
ନିଦ ଆଇଲାଣି ହୁଁ ହୁଁ।
ହୁଁ ହୁଁ। ବର୍ଷା ପାଗୁ ମୁଁ ସୋଇପଡିଛି ଆଜି। ମୁଁ ଆଜି ବି ଶୋଇପଡିଛି।
ମୋ ଝିଅ ସୋଇଦେଲାନି ତ ମୁଁ ଶୋଇବି କଣ? ଏ ହଁ ମାନେ ନିଦ ଆସୁଥିଲା କିନ୍ତୁ ଶୋଇନି ଆଉ